ହ୍ୟାଲୋ ଆଜ୍ଞା ନମସ୍କାର କଣ କରୁଥିଲେ?
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ମୋ ଟା ଶୁଭାଯାଉଛି ହ୍ୟାଲୋ
ହ୍ୟାଲୋ
ମୋ କଥା ଶୁଭା ଯାଉନି?
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ ହଲ ହ୍ୟାଲୋ
ଟିକେ ନେଟୱାର୍କ ଜାଗା ଯାଇକି କଥା କୁହନ୍ତୁ ଭଏସ ଆସିୁନି
ମୁ ଏବେ କଥା ହେଇଥିଲି କିଛି ସମୟ ପୂର୍ବରୁ ହଲୋ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
‌ହାଲୋ ହାଲୋ। ହ୍ୟାଲୋ।
ହ୍ୟାଲୋ।
ଏ ବର୍ଷା ପାଇଁ ପ୍ରୋବ୍ଲୋମ୍ ହଉଛି ଯାଉଛି ଯାଉଛି ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ‌। ଆସିଲା ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ମୋ ଭଏସ୍ ଆସିଲା? ହ୍ୟାଲୋ। ଆ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହାଲୋ। ଆପଣଙ୍କ ଭଏସ୍ ଆସୁନି ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ଭଏସ୍ ଆସିଲା ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ। ପଇସା ଅଛି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।